ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଜି ଯାଇଥିଲ କି କୁଆଡେ?
ନା।
ଉଁୁ
ନା କୁଆଡେ ହଜିନି।
ଫାଷ୍ଟ ଟାଇମ୍ ଲିପା ବାହାଘରକୁ ଆସିଥିଲ ନା ଆଉ କେବେ ଆସିଥିଲ ଆମ ଗାଁ ପଟକୁ।
ନା ଫାଷ୍ଟ ଟାଇମ୍ ସେଇଟାହିଁ।
ଆମ ପଟକୁ ଆସିନ ନାଇଁ କି?
ନା ଏବେ ସେ ମୋ ସାଙ୍ଗର ନା
ଏବେ ବି ମୋ ସାଙ୍ଗର ସେ ବା ଆଣ୍ଟି କହୁଛନ୍ତି ଆସୁନ ଝିଅ କେତେବେଳେ ତା ବଡ ମାମା କହୁଛନ୍ତି ଆସୁ ସୁନ ଝିଅ ମୁଁ କହିଲି ମୁଁ ଏକୁଟିଆ କୁଆଡେ ଯିବି?
କଣ ତମ ଗାଁରେ ତ କିଛି ନାହିଁ? ଖାଲି ଗାଈ ଛେଳି ଦେଖିବାକୁ ଯିବି। ତମ ଗାଁ କଥା କହୁନି ତାଙ୍କ ଗାଁ କଥା କହୁଛି।
ଓ।
ତମ ଗାଁ ରେ ଅଛ ବୋଲି ମୁଁ କଣ ଜାଣିନି? ତାଙ୍କ ଗାଁରେ ଯାଇଥିଲି ଏବେ ବସ୍ କୃଷ୍ଣ ଦେବୀ ପହର ଦିନ ଯାଇଥିଲି।
ବୈଷ୍ଣବୀ ଦେବୀ କଲେଜରେ କଲ୍?
ହୁଁ ହୁଁ ଯାଇଥିଲି ପହର ଦିନ। ତ ଯାଇଥିଲୁ ସକାଳୁ ଯେ ସେତେ ଗହଳି ନଥିଲେ। ଭଲ ଅଛି ଦୋକାନ ବଜାର ସେତଳେ ବି ଖୋଲି ନଥିଲେ।
ସକାଳୁ
ରାସ୍ତା ଏବେ ପିଚୁ ରାସ୍ତାକୁ ତାଡ଼ିକି ଓଷାର ରାସ୍ତା କରୁଛନ୍ତି ଯେ ଖାଲି ମେଣ୍ଟାଲଗୁଡ଼ା ପକେଇଛନ୍ତି। ଧର ଧର ଧର ଧର ଖାଲି ହଉଛି ହୁଁ। ଜଡେ। ଆଉ ଏପଟେ ଆମ ଏଇଠୁ ତୁଳସୀପୁରୁ ତ ବାଇପାସ ରାସ୍ତା ସ ରାସ୍ତା କରିଦେଇଛନ୍ତି ମାଛିପଡାରେ ବାହାରିବ। ରାସ୍ତା ଟା କାମ ହେଇଗଲାଣି। ହୁଁ। ସେଇ ରାସ୍ତା କିନ୍ତୁ ମସ୍ତ ଲାଗୁଛି ସେଇ ରାସ୍ତା ଚାରିଆଡେ ହେଇଯିବ ଗାଡି ଶହେ ଅଶି ଶହେ ଅଶି ରେ ଚାଲିବ।
ହଁ ଖାଲି ହେଇଥିରେ ଗୋଟେ ଗୋଟେ ହମସ ଲଗେଇଦେ ବ ବୋଲିଲେ ଭଲ ହବ।
ହୁଁ। ହୁଁ ସଲ କି ତ ତାହେଲେ ଗାଡି ଟା କମ୍ପାଇ ଏଇ ଦେଢଶହ ସିସିି ଦୁଇଶହ ସିସିି ଗାଡି ତିନିଶହ ସିସିି ଗାଡିରେ ବାହାର କରୁ
ସେ ସେ କଣ ନାଇଁ ନାଇଁ ସେ କଣ ଦେଇଛି ବୋଲି କଣ କରିବାକୁ ବାଧ୍ୟ ନା କଣ?
ଆରେ ଦେଇଛି ମାନେ ଗାଡି ପିଲା ସ୍ପିଡ ଚଲେଇବେ କେମିତି ତମେ ହଂସଟା ଦେଇଦବ? ଟାକ୍ସ ଦଉଚୁ ନା ନାଇଁ ସେଥିପାଇଁ ଇସୁରାନ୍ସ ଗୋଟେ କାଟା ହଉଛି ଦଶ ହଜାର ବୋଲି ଜାଣିଛ ନାଁ ନାଇଁ? ଗାଡ଼ି ଖାଲି ଚଲେଇବୁ ବୋଲି ହୁଁ।
ହେ ଭଗବାନ ମାନେ ସତରେ ମାନେ ତମ ମାନେ ତମେ ମାନେ ଯୁକ୍ତି ତମ ସହିତ ବି କରିପାରିବନି।
ନାଇଁ ନାଇଁ ନାଇଁ ଯୁକ୍ତି ତମ ସହିତ କରିପାରିବିନା ନାଇଁ। ତମେ ବହୁତ ବ୍ରିଲିଆଣ୍ଟ୍ ଆମଠୁ ହୁଁ। ତମରୁ ବିଲିଆଣ୍ଡ୍ ଆମେ ନୁହେଁ।
ଥାଉ ଆଉ କୁହନି ସେଇଥିଲାଗି ଜବ୍ କରିକି ଛାଡିକି ମାନେ ଏତେ ବ୍ରିଲିଆଣ୍ଟ୍ ଜବ୍ କରିକି ଛାଡ଼ିକି ପୁଣି ଜବ୍ କରିକି ଛାଡିକି।
ଏଟା କଣ ଗମେଣ୍ଟ୍ ଜବ୍ ଥୋଡିନା ଏଇଟା ଗମେଣ୍ଟ୍ ଜବ୍।
ଆରେ ଭାଇ ଯାହା ଯାହାଟା ହଉ ଏବେ ମୋ ସାଙ୍ଗ‌ ରହୁଛନ୍ତି କିଏ ମୋ ସାଙ୍ଗର ଗୋଟେ ସେ ଗୋଟେ ଫାଇନାନ୍ସରେ ରହିଲା। ଆଉ ଗୋଟେ ସାଙ୍ଗଟେ ସେ ଗୋଟେ ସ୍କୁଲ୍ ରେ ପଢଉଛି ମାନେ ସରସ୍ଵତୀ ସ୍କୁଲ୍ ରେ ପଢଉଛି। ଆଉ ଗୋଟେ ସାଙ୍ଗ ଟେ ସେ ଏମ୍ ବି ଏ ଗଲା ତାର ଜବ୍ ହେଇଗଲା ସେ ହାଇଦ୍ରାବାଦ ପଳେଇଲା ଆଉ ଦିଇଟା ସାଙ୍ଗ ହିଁ ଆମେ ବଳି ପଡିିକି ଅଛୁ।
ଆଉ ତମେ ଯେତେବେଳେ ଏକାନେ ପାଇବ ଅଶୀ ନବେ ହଜାର ତମେ ସେତେବେଳେ କହିବନିକି ତାଙ୍କ ମାନଙ୍କୁ।
ମୋ ମମି କହିଲେ ନା ଫାଇନ୍ ନାସ୍ ଫାଇନ୍ସରେ ଯିବୁ କି କହ। ଏବେ ବୋଲି ଏବେ ନା ମୁଁ ଯାଇପାରିବିନି ମୁଁ କଥା ତ କହିପାରିବିନି। ମାନେ ମୁଁ ତତେ କଥା କହିପାରିବିନି ଆଉ। କଣ ପାଇଁ ଅଯଥାରେ କିଏ ମତେ ଜୋରେ କହିଦେଇଥିଲେ ନାଇଁ ନାଇଁ ଯିଏ ମତେ କିଏ ମତେ ଗୋଟେ ଜୋରେ କହିିଦବ ମୁଁ ହେଇଠୁ କାନ୍ଦିକି ପଳେଇଆସିବି ଥାଉ ଝିଅ ତୁ ପଇସା ଦେଇନି ମୁଁ ତୋ ପଇସାଟା ଦେଇ ଦେବି। ଏଇଭଳିଆ ମୁଁ କରିକି ପଳେଆଇବି। ତା ଠୁ ବେଟର ନ ରହିବାଟା।
ଦି ବର୍ଷ ଟ୍ରାଏ କର ହେଲେ ବୋଲେ ହେଲେ ନହେଲେ ନାଇଁ। ଆନ୍ଧ୍ରା ବିଇଡି଼ ଗୋଟେ କରିଦବ। ନାଇଁ ମ ଏତେ ବି ଖରାପ ସଲ୍ୟୁସନ ମୁ ତମକୁ ଦେବି। ଦେବି। ଗୋଟେ ପଢାପିଲାଟାକୁ ମୁଁ କଣ ଆନ୍ଧ୍ରା ବିଇଡି଼ କରିଦବ। ତାପରେ ବାହାସାହା ହେଇକି ଚାକିରି କରିବ ଆଉ କଣ।
ଆଛା। ଆନ୍ଧ୍ରା ବିଇଡ ପା ଏବେ କଣ କହୁଥିଲେ ମଝିରେ ବନ୍ଦ ହେଇଯିବ ବୋଲି।
ନା ମ ବନ୍ଦ ହବନି ସିଇଟ୍ କମିଯିବ ଷ୍ଟିଟଲି ସବୁ କରିଦବ ଷ୍ଟିଟଲି କରିଦବ। ବହୁତ୍ କମ ପିଲା ଯିବେ।
ଆଚ୍ଛା।
ଆ କଣ କି ମଛା ମାଶି ମଶା ମାଛି ସମସ୍ତେ ପଳଉଛନ୍ତି। ପିମ୍ପୁ ପିମ୍ପୁଡ଼ି ସହ ସେଇଟା କମେଇଦବ। ଆରେ ଭାଇ ଥାର୍ଡ ଡିଭିଜନ୍ ପିଲା ବି କହୁଛନ୍ତି ମୁଁ ଯାଇକି ଆନ୍ଧ୍ରା ବିିଇଡି କରିଦେବି।
ଆଟ୍ ଲିଷ୍ଟ୍ ଡିଗ୍ରୀଟା ପାଖରେ ଥାଉ ଆଉ ସେଇଭଳିଆ।
ସେଇଟା ପରା ଡିଗ୍ରୀ ନାହିଁ ତ ସେଠି ପଇସା ଦେଇକି କିଣି ଦଉଛନ୍ତି ଆଉ। ଆନ୍ଧ୍ର ବିିଇଡି କରିଦେବା। ଇଆଡୁ ବୋପାର ପଇସା ଅଛି ସ୍ୟାଡେ ଦେଇକି କିଣିିଦେବେ କାମ ଶେଷ। । ଏଇଟା କଣ ଠିକ୍ ସମସ୍ତେ ଯଦି ଚାକିରି କରିବେ ତାହାଲେ ମାଷ୍ଟର ଚାକିରି ଯଉ ପଢା ପିଲା ଅଛନ୍ତି ସେ କଣ
ଏବେ ଜାଣିଚନା ବହି ଗୁଡା କେମତି ପ୍ରିଣ୍ଟ୍ ହେଇଛି ସବୁ।
ହଁ ବା ଶୁଣୁଥିଲି ସେ ପା ମାନିବାକୁ ପୁଣି ସେଇ ଟିଚର ମାନଙ୍କୁ ଧନ୍ୟ। ହେଇ ମଡେଲ୍ ଟିଚର ଗୁରା ସବୁ ପାଇଛନ୍ତି ନା ସେମାନେ ମୂର୍ ଖରାକୁ ଦେଲେ ଆଉ କଣ ହବ କହୁନ।
ତଥାପି ସେମାନେ ଥୋଡିନା ନା ନା ସେମାନେ ଥୋଡିନା ବୁକ୍ ପ୍ରିଣ୍ଟ୍ କରୁଚନ୍ତି। ଏବେ ପା ଇଏ ଅଛି ଯୋଉ ଯିଏ ଏଜୁକେସନ ମିନିଷ୍ଟର ଅଛି ଯୋଉ ଧର୍ମେନ୍ଦ୍ର ପ୍ରଧାନ।
ହୁଁ ହୁଁ ହୁଁ।
ସିଏ ଚେଞ୍ଜ୍ ହବାର ଅଛି।
ଶୁଣୁନ ଯିଏ ଯିଏ ବହି ପ୍ରିଣ୍ଟ୍ କରୁଛି ଫାଷ୍ଟ୍ ଟ୍ରାଏଲ ପାଇଁ ଗୋଟେ ପ୍ରିଣ୍ଟ କରୁଥିବେ ନା କରୁନଥିବେ। ଯେତେବେଳେ ଟ୍ରାଏଲ ପାଇଁ ଯିଏ ଦେଖିଲା ସିଏ କଣ କୁଣ୍ଡା ଖାଇକି ପାଠ ପଢୁଥିଲା।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
ଫାଷ୍ଟ ଟ୍ରାଏଲ ପାଇଁ ଗୋଟେ ବହି ଦେଖିଥିବି ନାଇ ନାଇକି ଏକାଥରେ ଦଶ ହଜାର ପି ପ୍ରିଣ୍ଟ ସବୁ ଜିନିଷର ଗୋଟେ ଟ୍ରାଏଲ ଥାଏ। ଏକ୍ସପେରିମେଣ୍ଟ ଥାଏ। ଯେମିତି ଆମର ଆକାଉଣ୍ଟ ଭେରିଫିକେସନ୍। ଟଙ୍କା ଟେ ଦି ଟଙ୍କା ଛାଡୁଛନ୍ତି। ସେଇଭଳିଆ ଜିନିଷ। ସବୁ ଜିନିଷ ର ଏକ୍ସପେରିମେଣ୍ଟ ଥାଏ।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
ଯେମିତି ଝିଅର ମୁହଁ ଦେଖିକି କହିଦେବା ଝିଅ କେମିତିଆ। କି ଝିଅ ଝିଅ ର ରୋଷେଇ କହିବା ଶୈଳୀ ରୁ ଜାଣିଦବା ଝିଅ କେମିତିଆ। ସେଇ ଭଳିଆ ଗୋଟେ ଜିନିଷ ଥାଏ। ଆଉ କଣ? । ଏମିତି କଥା ଆଉ। ମୂର୍ଖ ମାନଙ୍କୁ ଏଇ କନ୍ଧ କୋଟା ରେ ମାନଙ୍କୁ ଦେଇଦେବେ। କନ୍ଧ ମାନଙ୍କୁ ଦେଇଦେବେ ସେ ପାଠ ସାଠ ଜାଣିିନଥିବେ ତାଙ୍କୁ କମ ମାର୍କ ସେ ଚାକିରି ପାଇକି ବସିଥିବେ।
ମେନ୍ ଜିନିଷ ହଉଚି ଯୋଉ ସେ । କାଷ୍ଟ ୱାଇଜ୍ ଯୋଉ କରୁଚି, ତାଙ୍କର ଫାମିଲ୍ ଜଣେ ଚାକିରି କଲା। ସେଇଠି ବନ୍ଦ କରିଦିବା ଦବା ଦରକାର। ସେ ନାଇଁ। ସିଏ କରିବ ତା ପିଲା ଛୁଆକରେ, ତା ପିଲା ଛୁଆକରେ ଚଲେଇଥିବେ ତାଙ୍କର। ତାଙ୍କ ଫ୍ୟାମିଲ ର ସବୁ ଚାକିରି ପାଇବେ। ଆଉ ଆଉ ସବୁ କଣ?
ଇଷ୍ଟମଟି ଆଉ କଣ? ତା'ପରେ ବି ଟିଚର ବହୁତ ଭେକେନ୍ସି ଅଛି। କିନ୍ତୁ ଗଭର୍ମେଟ ର ଆଉ ପଇସା ନାହିଁ, ପୋଷ୍ଟିଙ୍ଗ ଦବା ପାଇଁ। ମ୍ୟାଟର ହୁଉଛି ସେଆ। ଗଭମେଟ୍ ର ପଇସା ନାହିଁ। ସେଥିପାଇଁ ସେ ପୋଷ୍ଟିଂ ଦଉନି। ନହେଲେ ସଏ ଦିଅନ୍ତାନି। ଏବେ ତ ଦୁନିଆ ବାକି ହେଇକି ବସି ଛି, ଆଉ, ପଇସା କୁଆଡେ ଆସିବ କହୁନୁ? ଏଇଟା କରିଦେବି, ସେଇଟା କରିଦେବି, ସେ ତ ବିଜେଡି ପିଠା ଯୋଜନା, ହାତ ଯୋଜନା, କରି ପଇସା ଗୁଣ୍ଡ କରି ଖାଇଦେଲା। ତା'ପରେ ଇହା ଚାଲ୍ ଲା ସେସ୍ ଛେଳି ଯୋଜନା, ସୁଭଦ୍ରା ଯୋଜନା ସେଇ ଯୋଜନା ଟାକୁ ଇଏ କନଭର୍ଟ କରିକି, ହିଁ କନ ପଇସା ଆସ
ଆସିନି, ଆସିବ।
କଣ ମ ତମର ବୟସ ହେଇନି କି?
ନା, ହେଇ ନଥିଲା। ହେଇନି। ମତେ ଏବେ ଏକୋଇଶି ବର୍ଷ ପାଞ୍ଚ ମାସ କେତେ ଦିନ ଚାଲିଛି। ହିଁ ହିଁ।
ତାହେଲେ, ଆପ୍ଲାଏ କରିଦେଇଛ ନାଇଁ କି! ଏକାଥରେ ଆସିବ, ପନ୍ଦର ହଜାର ନା କଣ କହୁଛ?
ଏ ସ୍ ଆପ୍ଲାଏ କରିଦେଇଛି ଅଗଷ୍ଟରେ କହିଛି ତ ଆସିବ ବୋଲି ଦେଖାଯାଉ!
ତମେ ଯୋଉ ପଢୁଛ, ସ-ସ୍କଲରସିପ୍ ଆସୁନଥିବ? କମ୍ପିଟେଟିଭ୍ ରେ କଣ ସ୍କଲରସିପ୍ ନାଇଁ କି?
ନାଁ, ଏଇଥିରେ କଣ?
ଯାହା, ପ୍ଲସ୍ ଥ୍ରୀ ଟାଇମ୍ ରେ ଆସୁଥିବ ଆଉ।
ପ୍ଲସ ଟ୍ରି ଟାଇମ୍ ରେ ଯେ, ଆମେ ଯୋଉ ପଣ୍ଡିତ ଗୁଡାକ କଲେଜେ ନଯିବାକୁ ଆମେ କିଛି ଜାଣିନଥିଲୁ। ଆମ ପାଖରୁମ୍ଲେ ସବୁ ସ୍କଲାରସିପ୍ ପାଇ ତା ସେମାନେ ପାଖାପାଖି, କୋଉଡିଏ ପ ପଚିଶ ହଜାର ପାଖାପୁଖି ପାଇଲୁ। ଆମେଯେ କିଛି କୁ ନୁହଁ। ଏ ପଇସା ଅଭାବ କ କଥା ନୁହେଁ, ଏଟା ହଉଛି ମେନ କରି କଲେଜର। ଆରେ ନା କଲେଜ ଗଲେଜ ନା କିଛି ଜାଣିବୁ, ନୋଟିସ ଏଟା ବାହାରଲା କି ସେଟା ବାହାରଲା ଆମେ ତ କଲେଜ ଯିବୁନି। ଯେତେଳେ ସାର୍ କହିବେ ପିଲା ଗୁଡା କାହିଁ ଯାଉନାହାଁନ୍ତି? ହେତେଳେ ପପୁ ଭାଇ ଆମକୁ ଠେଲି ଠେଲିି ପଠେଇବ। ଯାଅ ସବୁ କଲେଜ। ସିଏ ଆସିଲେ ପର୍ସନାଲି ଦେଖିବ ହଷ୍ଟେଲ କଉ ପିଲା ଅଛନ୍ତି, କଲେଜ ଯାଇନାହାଁନ୍ତି ବୋଲି। ତାଠୁ ଗୋଟେ ତ ଯିବିଭାରିଗ
ହ
ଆଉ ହେଇଟା, ମୁଁ କହିଲି ଯି ଭରେ କ୍ଲାସ୍ ରେ ବସିବ। ଯାହା ପଢା ହେଲା ଆସିବୁ କ୍ଲାସ୍ ସରଲା ତ ପଳେଇ ଆଇବୁ ଆଉ। ଏତେ କିଏ କୁଆଡେ ଯାଉ ପଡ଼ ଯିବତ?
ଏଇ ଯୋଉ ତମ ହଷ୍ଟେଲ ଟା କୋଉଠି? ଦେବଦର କଲେଜ ଲେନ୍ ଫୋର୍ ରେ।
ନା, ନା, ସେଇଠି ନୁହଁ।
ଆଉ କୋଉଠି ହଉଥିଲା?
ଅ-ଅ ସୌଭାଗ୍ୟ ମଞ୍ଜରି
ସେଇଟା ତ ମୁଁ ଜାଣନି!
ଏଇ ଯୋଉ ଏଇଟା ମ! ଉଠାଣିଆ ଯୋଗଓ ଉଠାଣି ଯିବାକୁ ଯଉ ଅଛି
ସତ୍ୟମ-ଉ କମ୍ପୁଟର।
ସେଇଟା ସତ୍ୟମ୍ କମ୍ପୁଟର କେଜାଣି? ଦକ୍ଷିଣ କାଳୀ ମନ୍ଦିର ଦକ୍ଷିଣ କାଳୀ ମନ୍ଦିର, ଯଉ ପେଟ୍ରୋଲ ପମ୍ପ ଅଛି।
ହଁ ହଁ ହଁ ହଁ।
ଛଅ କୁତ ପେଟ୍ରୋଲ ପମ୍ପ ଲାଗିକି, ଗୋଟେ ଲେନ୍ ଟେ ଅଛି।
ହଁ, ଏଇ ଯୋଉ ନର୍ସିଂ ସ୍କୁଲ ଗୋଟେ ହେଇଠି ଅଛି।
ହୁଁ, ହୁଁ, ତା ପଛ ଲେନ୍ ଟା ହଁ ହଁ ଜାଣିଛି ଜାଣିଛି। ଆମେ ସେପଟେ ବା ସର୍ଟକଟ ହୁଏ, ବୋଲି ସେପଟୁ ଯାଉ।
କଲୋନୀ ଲେନ ଟୁ ଟା ବଧେ!
କେ ଜାଣି! ମୁଁ ଜାଣିନି ମତେ ଲାଗୁଛି, ସୌଭାଗ୍ୟ ମଞ୍ଜରୀ କଣ ବା? ଯ ଆଗରୁ ଗୁରୁକୃପା ଥିଲା ନିଷ୍ଟ ଥିଲା
ହଁ ହଁ ହ
ସେଇ ଲେଣ୍ଡ ଟା
ହଁ ଇଆଡେ ଦି ବର୍ଷ ଚାକିରି କରି ଗଳିକନ୍ଦି ଆଉ ସବୁ ଦେଇଚନ୍ତି ତାପରେ ମାମୁଁ ଘର ଏଇ କଲ୍ୟାଣପୁର ରେ ଅଛନ୍ତି ସେଠି ଡିଭାଇନ ହଷ୍ଟେଲରେ ସେଇଠି ଅଛି
ଡିଭାଇନ ହୋଷ୍ଟେଲ ତ ଇଆଡେ କେ ଇଆଡେ କୁଆଡ଼େ ମାନେ ବହୁତ ଆଗୁଆ ଅଛି ଆଗକୁ ମାନେ ନୟାଗଡ ଷ୍ଟାର୍ଟିଂ ରୁ ଅଛି
ଷ୍ଟାର୍ଟିଂ ରୁ ଅଛି
ନା ହେଇଟା ଇନ୍ସପାୟାର
କଉଟା ଇନ୍ସପାୟାର ହଁ ହଁ ହଁ ହଁ ଏଇଟା ଇନ୍ସପାୟାର
ଆଛା କଲେଜ ଫ୍ରଣ୍ଟରେ ତ ଅକ୍ସଫୋର୍ଡ ହଷ୍ଟେଲ ଟା
ହଁ କଲେଜ ଫ୍ରଣ୍ଟ ଗଳିଟା ଏ ଭିତରେ ଆହୁରି ଅଛି
କିଏ ଏତେ ଜାଣିଛି?
ଖାଁ ତମର ତ କମର୍ସ ଷ୍ଟୁଡେଣ୍ଟ ଏଇଠି ରହୁଥିବ ନାଇଁ କି ଏଠି କେତେ ବର୍ଷ ଦି ହଷ୍ଟେଲରେ ରହିଲେ କେତେ ବର୍ଷ ଦି ବର୍ଷ ନା ପ୍ଲସ୍ ଥ୍ରୀରେ ବି ରହିଥିଲା ପ୍ଲସ୍ ଥ୍ରୀରେ ବି ରହିଲା ନାଇଁ କି
ହଁ ହଁ
ପ୍ଲସ୍ ଥ୍ରୀ ଟା ଯିବା ଆସିବା କରିଥାନ୍ତ କଣ ଅସୁବିଧା ହଉଥିଲା
ଯିବା ଆସିବା କ ରହିଯିବ ବୋଲି ରହିଗଲୁ ଆଉ କିଏ ଯିବା ଆସିବା କରୁଛି
ଏଇଟା ଏମତି ମୋ ମାମୁଙ୍କ ସାଇନ୍ସ ପଢୁଛି ଘରଠୁ ହଉଛି ପାଞ୍ଚଶହ ମିଟର ହଉଛି ହଷ୍ଟେଲ ଟା ସେ ପୁଣି ହଷ୍ଟେଲ ରେ ଯାଇକି ରହୁଛି କଣ କରିବୁ
ହଷ୍ଟେଲରେ ରହିଲେ ଘର ଲୋକ ଛାଡୁଛନ୍ତି ଏଇଥିପାଇଁ ଯେ ହଁ ସେମାନେେ ସେଇଠି ରହିଲେ ପଢାପଢି ଭଲସେ କରିପାରିବ ମାନେ ଗୋଟେ ଛୁଆକୁ ଦେଖିକି ଆଉ ଗୋଟେ ଛୁଆ ପଢି ପାରିବ ଏଇଟା ହଉଛି କଥା
ହୁଁ ସତରେ ହଷ୍ଟେଲରେ ରହିଲେ ପାଠ ପଢୁଥିଲ ସେଠି
ହୁଁ କାଇଁ ପାଠ ପଢୁଥିଲୁ ଆମ ମୋବାଇଲ ରେ ହେଇଚି ଜାଣିଚ ନା ରାତି ଆଠଟାରୁ ନେଇଯିବେ ସକାଳେ ଦଶଟା ବେଳକୁ ଦେବେ ଯେମିତି ଆମେ ସ୍କୁଲ ଛୁଆ ସେଇ ଭଳିଆ
ଭଲ କଥା ସେଥିପାଇଁ ତ ଆଜି ଏତେ ଭଲ ପାଠ ପଢିକି ଆଜି ଭୁବନେଶ୍ୱରରେ ଅଛ
ଥାଉ ଆଉ କୁହନି
ହୁଁ ହଉ ରଖିଦିଅ ହେଲା
ହଁ